ହ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର। କେମିତି ଅଛନ୍ତି? ନା ଇଏ ପଢାପଢି ଟିକେ ଏବେ କରୁଥିଲି ତ।
ଆଜ୍ଞା।
ହଁ ହଁ ଆପଣ କଣ କରୁଥିଲେ?
ମୁଁ ଏଇ ବସିଥିଲି ଆସିଲି ରୋଷେଇ କରିବାକୁ ହେଲେ ଏ ହେଲାଣି ।ଆପଣଙ୍କ ସରିଗଲାଣି?
ନା ମାନେ ମୁଁ ବାହାରେ ହଷ୍ଟେଲରେ ହଷ୍ଟେଲ ମାନେ ଏମତି ଘର ନେଇକି ସାଙ୍ଗ ଦି ଜଣ ରହୁଛୁ ତ।
ଆଜ୍ଞା ଆଜ୍ଞା କଣ ଖାଇଥିଲେ ସକାଳେ?
ହଁ ସକାଳେ ଇଏ ରୁଟି ଖାଇ ଦେଇଥିଲି କାଲି କାଲି ଯୋଉ ରୁଟି ଆସିଥିଲା ସେଇଟା ରହିଯାଇଥିଲା ତ ସେଇଟା ସକା କହିଲି ଖାଇଦେବି।
ହଁ ହଁ ବାସି ରୁଟି ଦେହ ପାଇଁ ତ ଭଲ।
ହଁ ହଁ ପା
ଆଉ କଣ ଆଜି କଣ ଆଉ ଖାଇବେ। ରୋଷେଇରେ ଆଜି ଭାତ ବସେଇଛି ଡାଲି କରିଦେବି। ଆଉ ଭାବିଛି ଟିକେ ପୋଟୋଳ ପୋସ୍ତ କରିଦେବି ଆଉ। ଆପଣଙ୍କୁ ଭଲ ଲାଗେ ପୋଟଳୁ ପୋସ୍ତା।
ହଁ ମତେ ପୋଟଲ ହିଁ ବହୁତ ପସନ୍ଦ।
ପୋଟଳ ତ ସମସ୍ତଙ୍କର ପ୍ରିୟ ପୋଟଳ କୁ ଛାଣିଦେଲେ ବି ଭଲ ଲାଗେ ଗରମ। ଗରମ ପୋଟଳ ଛଣା।
ହଁଟା ବଢିଆ ଲାଗେ।
ହ।
ତାହେଲେ ଆପଣଙ୍କୁ ପୁରା ଆପଣ ରୋଷେଇରେ ମାନେ ପାର ହୁ ଆମ ପା।
ହଁ ମତେ ଟିକେ ରୋଷେଇ କରିବାକୁ ଭଲ ଲାଗେ ମତେ ନୂଆ ନ। ନୂଆ ଜିନିଷ ବନେଇବାକୁ ଟିକେ ଶିଖିବାକୁ ବି ମତେ ଭଲ ଲାଗେ ଯୋଉ ଜିନିଷ ଟା ମୁଁ ଜାଣିନି ମୁଁ ଫୋନ ୟୁଜ କରିକି ଦେଖିଦିଏ କେମିତି କଣ ପ୍ରଣାଳୀ ତାର କରାହଉଛି କେମିତି କରୁଛ ନ୍ତି ମତେ ଟିକେ ଶିଖିବାକୁ ଭଲ ଲାଗେ ଖାଇବାକୁ ଟିକେ ମତେ ଭଲ ଲାଗେ ନିଜେ ବନେଇକି ଖାଇଲେ ହିଁ ମଜା ଅଲଗା। ଆଜ୍ଞା।
ମତେ ଭଲ ଲାଗେ ଖାଇବାକୁ କିନ୍ତୁ ଆଶ୍ ଟିକେ ରୋଷେଇରେ ସେମତି ଏ ଇଏ ନାହିଁ ଆସେନି ଠିକ ଆସେନି କହିବାକୁ ଗଲେ
ଏତେ ରୁଚି ନଥାଏ ସମସ୍ତଙ୍କର ଏ ରୁଚି ନଥାଏ ରୋଷେଇଟା। ବହୁତ ଛୁଆ ଥାଆନ୍ତି ଯୋଉମାନେ କି ରୋଷେଇ କୁ କମ ଭଲ ପାଆନ୍ତି। ଖାସ୍ କରିକି ଏଇ ହଁ। କିନ୍ତୁ ଯଦି ବନେଇବି ନିଜେ କରି ଖାଇଲେ ଟିକେ ଖୁସି ଲାଗେ ଯେ ନିଜକୁ ଆସେ ଗଲା
ହଁ ହଁ ହଁ।
ହଉ।
ହଁ ବାହାରେ ସବୁ ରହିଯାଇଛୁ ନା ତ ସେ
ହଁ ପାଠ ପଢୁଛନ୍ତି ମାନେ ଆପଣଙ୍କୁ ତ ବା ନିଜେ ତ ରୋଷେଇ ହଁ କରିକି ଖାଇପାରିବେନି ଯଦି ନିଜେ କରିକି ଖାଇବେ ଭଲ ଲାଗିବ ନୂଆ ନୂଆ ଜିନିଷ କରିକି ଖାଇବା ପାଇଁ ଆପଣଙ୍କୁ କଣ ରୋଷେଇ କିଛି ବି ଆସେନି ନା କିଛି ଆସେ
ହ ମାନେ କିଛି ମାନେ ମୁଁ ସେଇଟ ଭାକ ଜିନିଷ ଆସୁଛି ମାନ କଣସି ବା
ଶୁଭ ଗଲାନି କଣ କହିଲେ?
ମାନେ ମୁଁ ବିନା କେହି ଇଏ କିଛି ମୁ ବଞ୍ଚି ପାରିବି ଯେତିକି ଜିନିସ ଆସେ ଯେମିତିକି ଭାତ ଅ ଭାତ ଆସେ
ଆଜ୍ଞା।
ଭାତ ଖାଇ
ଓହୋ ଧୀରେ ଧୀରେ ସି ଶିକିଗଲେ ହେଇଯିବ ଆଉ ମାଆଙ୍କର ମା ତ ବନେଇକି ଦଉଥିବେ ଆପଣଙ୍କ ଘର
ହଁ ମାନେ ଘରକୁ ଗଲେ ଗଲେ ସେଇଟା ଘର ଖାଇବା ମିଳେ ଆଉ।
ଆଜ୍ଞା ଆପଣ ମାଙ୍କୁ କଣ ଜିଦି କରନ୍ତି ଖାଇବା ପାଇଁ କଣ ଆପଣଙ୍କୁ ପସନ୍ଦ ଲାଗେ ମାଙ୍କ ହାତରୁ ଆପଣ କଣ? କୁହନ୍ତି ମା କୁ
ହଁ ମତେ ସେ ଚଣା ଚଣା ପସନ୍ଦ ମାନେ ଏମତି ଗୋଟେ ନମାଲ ହିସାବରେ ଫ୍ରାଏ କରିି କେମତି ସେଇଟା
ଆଜ୍ଞା ଚଣା ଭଜା
ହୁଁ!
ହ୍ୟାଲୋ! ।
ଆଜ୍ଞା କୁହନ୍ତୁ ଶୁଣାଯାଉିଛି କୁହନ୍ତୁ।
ହଁ ଗୋଟେ ମିନୀଟି୍ ମାନେ ଏଇ ନର୍ମାଲ ଫ୍ରାଏ କରିଦିଅନ୍ତି।
ଆଜ୍ଞା।
ତାକୁ ସେଇଟା ଭଲ ଲାଗେ।
ମୁଁ ମୋ ମାଙ୍କୁ ସବୁବେଳେ କୁହେ ମା ତମ ହାତର ଡାଲମା ମାଙ୍କ ହାତର ଡାଲମା ଟା ମତେ ବହୁତ ଭଲ ଲାଗେ ସିଏ ଡାଲମାକୁ କଣ କରନ୍ତି ସବୁ ପରିବା ପକେଇଲେ ମତେ ଟିକେ ଭଲ ଲାଗେନି ସେ ଯୋଉ କହୁ କଖାରୁ ପଡିଥିବ ସିଏ ଅମୃତଭଣ୍ଡା ପକେଇଲେ ମୁଁ ସବୁବେଳେ ଚିଡେ ମୁଁ କହେ କାହିଁ ତମେ ଅମୃତ ଅମୃତଭଣ୍ଡା ପକଉଛ ମତେ ଅମୃତଭଣ୍ଡା ଭଲ ଲାଗୁନି ବାଇଗଣ ମତେ ଭଲ ଲାଗୁନି କାରଣ ବାଇଗଣ ପକେଇଲେ ମୋର କଣ ହୁଏ ନା ମୋର ପାଟି କୁଣ୍ଡେଇ ହୁଏ।
ହଁ ମାନେ ଜଣ ଜଣଙ୍କୁ ଇ ଏଲର୍ଜି ହେଇଯାଏ ବାଇଗଣ ରେ।
ସେଇୟା ଦେହରେ ଯାଏନି ତୁ ମୋ ମାଙ୍କୁ ସବୁବେଳେ ଚିଡ଼େ ତମେ କାହିଁକି ଡାଲି ମାନେ ବାଇଗଣ ପକାଉଛ ମତେ ତମେ ତ ସାଧା କଲେ ମତେ ଭଲ ଲାଗୁଛି କଖାରୁ ପକେଇକି ସେ କରନ୍ତି ମତେ ବଢିଆ ଲାଗେ ମୁଁ ଭାତ ଡାଲମା ମତେ ଏତେ ପ୍ରିୟ ତାଙ୍କର ତାଙ୍କ ହାତ ହାତର ହିଁ ମତେ ଭଲ ଲାଗେ ଡାଲମା ଟା ମତେ ଆଉ କୋଉଠି ଭଲ ଲାଗେନି ମାଙ୍କର ହାତ ରନ୍ଧା
ପସନ୍ଦ
ସେଇୟା ମାଙ୍କ ହାତ ରନ୍ଧା ସ୍ଵାଦ ଟା ଆଉ କୋଉଟି ଆପଣ ପାଇବେନି।
ହଁ ଆ ସେ ଘରକୁ ଏବେ ମୁଁ ଯାଇ ଥିଲି ଦି ଦିନ ହଉଛି ପୁଣି ଆସିଥିଲି ତ ମାନେ ମୁଁ ବହୁତ କମ ଯାଏ ଏମତି ବର୍ଷକୁ ଥରେ କେବେ ଯାଏ ଏମତି
ଆଜ୍ଞା!
ତ ସେ ଖାଇବା ଖାଇ ଦେଇେଇଛି ଏବେ
ହଁ!
ସେ କେତେ ଦିନ ପରେ ମାଙ୍କ ହାତ ଖାଇବା ଖାଇଲେ ଲାଗିଛି ଗୋଟେ ଆତ୍ମା ତୃପ୍ତି ହେଇଗଲା। ଶାନ୍ତି ହୁଏ ସେ ଯାହାବିରୋଷେଇ କରିଦିଅନ୍ତୁ। ବହୁତ ଖୁସି ଲାଗେ ମୁଁ ବି ଯେତେବେଳେ ହସ୍ପିଟାଲରେ ରହୁଥିଲି।
ହଁ ହଁ ହଁ ସେ ମନେ ପଡେ ମା ଙ୍କ ହାତ ରନ୍ଧା ତ ସମସ୍ତଙ୍କର ପ୍ରିୟ ଆଉ ସମସ୍ତଙ୍କର ପ୍ରିୟ ସେଏ କିଏ ବି ବୁଝି ପାରିବିନି ସେଇ ଜିନିଷକୁୁ
ସେଇ ଛୋଟ ସେ ମାନେ ସ୍ଵାଦଟା ମୁହଁରେ ରହିଯାଇଥାଏ।
ଆଜ୍ଞା! ମୁଁ ମାଆଙ୍କୁ ସବୁବେଳେ କୁହେ ମାଆଙ୍କ ପୋଡ ପିଠା ହିଁ ଭଲ କରନ୍ତି ମୁଁ କୁହେତ ମୋ ପାଇଁ ମୋ ରୁଚି ର ତମେ ଖାଇବା ବନେଇ ଦିଅ ମୁଁ ଯେତେବେଳେ ହଷ୍ଟେଲ ରୁ ଆସେ ମୁଁ ସବୁବେଳେ କୁେ ତମେ ମୋ ରୁଚିରେ ଖାଇବା ବନାଅ ଆଉ ମୁଁ ଏଇଠି ଖାଇ ଦେଇେଇ ଗଲେ ସେଇଠି ତ ମୁଁ ଖାଇ ପାରିବିନି। ସେଇଠି ତ ଯାହା ଖାଇବା ଦିଅନ୍ତି ଶାନ୍ତି ଲାଗେନି ମୁଁ
ସେଇୟା ମୁଁ କୁହେ ଆଉ ତମେ ମତେ ଏଇଠି ହିଁ ଯାହା ବନେଇକି ଦେଇଦିଅ ମୁଁ ଏଇଠି ଖାଇଦେଇକି ଶାନ୍ତି ପଳାଏ ସାତ ମାସ ପରେ କି ଆଠ ମାସ ପରେ ଯେବେ ଆସିବି ପୁଣି ଆଉ ଥରେ ତମକୁ ଖାଇବା ଖାଇବି ଆଉ ସେତିକି ଦିନ ତ ଆଡଜଷ୍ଟ କରିକି ଚଳଉ ପଢିବ।
ହୁଁ ହୁଁ।
ସେଇଆା।
ଏ ପୋଡ ପିଠା ଆଉଛେ। ନା ପୁରା ସେମ ମାନୋ କି।
ନାଇଁ ପୋଡ ପିଠା ଟା ଅଲଗା ଛେନା ପୋଡ ଟା ଅଲଗା ପୋଡ ପିଠା ଟା ଆମର ଆମ ଚାଉଳ ରେ ହୁଏ ଆଉ ଆମର ବିରିରେ ହୁଏ କିନ୍ତୁ ଛେନା ଆପଣ ଟା ଆମର କ୍ଷୀରରୁୁ ହବ କ୍ଷୀରକୁୁ ଛେନା କରିକି ତାକୁ ଛେନା କରିକି କରିସାରିଲା ପରେ ତା ସହିତ ଚିନି ବି ଆଡ ହୁଏ ସୁଜି ବି ତାକୁ ମିଶା ହୁଏ ସୁଜି ତା ସହିତ ମିଶିକି ତାକୁ ପାଗ କରା ହୁଏ। ଛେନାଗୁଡ଼ ଟା ମତେ ଟିକେ ହଁ ମତେ ମିଠା ଟିକେ ଏତେ ଭଲ ଲାଗେନି ମୁଁ ଏମିତିକା ମଣିଷ ମତେ ମିଠା ଟିକେ ଭଲ ଲାଗେନି ମତେ ରାଗ ଭଲ ଲାଗେ ରାଗ ଜିନିଷ ଖାଇବାକୁ କିନ୍ତୁ ମି ଠା ଟିକେ ମତେ ରୁଚି ହୁଏନା। ତ ମାମ ମ ସେଇୟା ମାମ ତ ସବୁବେଳେ କୁହନ୍ତି ତୁ ମି ମିଠା କାଇଁ ଖାଉନୁ ମିଠାରେ ତୋର କଣ ପ୍ରୋବ୍ଲେମ ଅଛି ମତେ ଟିକେ ମିଠା
ନା ନା ବହୁତ ଭଲ ମିଠା ଖାଆନ୍ତୁନି।
ମଧୁମେହ ରୋଗର ଶିକାର ହେଇଯିବି ନା।
ହଁ ନା ସେ ଚିନି ଟା ହିଁ ଖାଲି ମଧୁମେହ ନୁହଁ ବହୁତ କିଛି ଇଏ କ ମାନେ ମେ ଇଏ ରୋଗ ଆଣୁଛି।
ସେଇୟା ନାଇଁ ସେମିତି ନୁହେଁ ମଧୁମେହ ରୋଗ ଚିନି ଖାଇଲେ ହୁଏ। ମଧୁମେହ ରୋଗର ଅଲଗା କାରଣ ଅଛି କିନ୍ତୁ ଚିନିଟା କିନ୍ତୁ ଦେହ ପାଇଁ ଭଲ ନୁହଁ। ବହୁତ ଖରାପ ଅଧିକ ମାତ୍ରାରେ ଲୁଣ ହଉ ଯେ ଏତିକି ତ ଆପଣ ଧଳା ପାଇବେ ନା ଖାଦ୍ୟରେ ଲୁଣ ହଉ ଚିନି ହଉ ଏଇଗୁଡାକ ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ଖା ତିକାରକ ଅଧିକ ଲୁଣ ଖାଇବାଟା ବି ଭଲ ନୁହଁ ଅଧିକ ସବୁ ମାତ୍ରାର ଯେତିକି ମାତ୍ରାର ଦରକାର ଆମେ ସେତିକି ନବା। ଖାଲି ଜଣେ ଜଣେ କଣ କରନ୍ତି। ସକାଳେ ଉଠିଲା ମାତ୍ରେ ଖାଲି ପେଟରେ ଚା ପିଇ ଦିଅନ୍ତି।
ନା ଆମ ମାନେ ଆମର ଗୋଟେ ଏଇ ଅଭ୍ୟାସ ଯେ ଆମେ କେବେ ଚା ପିଉନୁ ଆମ ଘରେ କେହି ବି। ମତେ ସେ ଚା' ର ବାସ୍ନା ବି ଭଲ ଲାଗେନି ଆସିଗଲେ।
ଏଇଟା ସବୁଠୁ ବଢିଆ ଜିନିଷ କାରଣ ସମସ୍ତେ ଭାବନ୍ତି ଚା ଟା ଚା ଟା ସ୍ଵାସ୍ଥ୍ୟ ପାଇଁ ବହୁତ ଖରାପ ଚିନି ବିନା ଚି ପିଅନ୍ ତୁ ଏମିତି ନୁହେଁ ଯେ ପିଇବେନି ବେଳେ ବେଳେ କେତେବେଳେ ପାଗ ଦେଖିକି ମନେ ମନ ହେଲା। କିଛି ଗୋଟେ ଦେହ ଅସୁସ୍ଥ ଲାଗିଲା ଟିକେ ଥଣ୍ଡା ଗରମ ପାଇଁ ଟିକେ ପିଇଦେବେ। କିନ୍ତୁ ସବୁବେଳେ ଆମ ଘରେ କିନ୍ତୁ ସମସ୍ତେ ସକାଳୁ ଉଠିଲେ ଚା ପିଇବେ ଖାଲି ପେଟରେ। ପାଇବେ ମୁଁ ସବୁବେଳେ ମାଆଙ୍କୁ ବିରକ୍ତ ହୁଏ ବାବାଙ୍କର ମଧୁମେହ ରୋଗ ଅଛି। ତ ମୁଁ ସବୁବେଳେ ତାଙ୍କୁ ଚିଡେ ତମର ଅଛି। ଗୋଟେ ରୋଗ ଅଛି ତମେ କାହିଁକି ସକାଳୁ ଉଠିଲେ ଖାଲି ପେଟରେ ଚାହା ପିଉଛ। ନା ସ ଆମର ଅଭ୍ୟାସ ମୁଁ କହିଲି ଅଭ୍ୟାସ ତ ଚେଞ୍ଜ କରିବାକୁ ପଡିବ। ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଆଉ ତମ ପିଢି କଣ ଶିଖିବେ ତମଠୁ।
ହଁ ପରା।
ନା ବାପା ପିଉଥିଲେ ଆଉ ମା ପିଉଥିଲେ ତ ଆମେ ବି ପିଇବୁ ବାପା ମାଆଙ୍କ ବାପା ମା ଯାହା ଶିଖିବେ ଛୁଆମାନେ ସେଇଆ ଶିଖିବେ।
ହଁ ସେଇଟା ଆମ ଘରେ କେହି ମାନେ ପିଇ ନାହାନ୍ତି ପିଅନ୍ତିନି ତ ଚା ଟା ତ ଆମେ ବି କେହି ପିଇନୁ
ସେଇ ଜିନିଷ ଭଲ ତା ବଦଳରେ ଅଲଗା ନେଇପାରେ ଜୁଆଣି ପାଣି ଆପଣ ସକାଳୁ ଲିପିପାରିବେ ଦେହପାଇଁ ସେଇଟା ଭଲ। ଜୁଆଣି ପାଣି ଟା ନା ନା ଜୁଆଣି କୁ ଆପଣ କଣ କରିବେ ରାତିରେ ପତ୍ର ଦେବେ ପତ୍ର ଦେଲେ ସକାଳୁ ଉଠିଲେ ତା ପାଣିକୁ ଛାଣିକି ପିଇବେ ବହୁତ ବଢିଆ। ଆପଣଙ୍କର ଯଦି ହଁ। ଜୁଆଣିକୁ ଆପଣ ଚାହିଁଲେ ତାକୁ ରଖିପାରିବ ଅଲଗା କି ଛି ଜିନିଷରେ ୟୁଜ୍ କରିପାରିବେ ତାକୁ ବଲ୍ ଜଣେ ଜଣେ ପାଉଡର ସହିତ ୟୁଜ୍ କରନ୍ତି ତାକୁ କଣ କରନ୍ତି ବାଟି ଦେଇକି ବି ପିଅନ୍ତି। ଦେହକୁ ତ ଭଲ ନା ପାଣି ପିଅନ୍ତୁ କି ଜୁଆଣି କୁ ଖାଆନ୍ତୁ। ଚୋବେଇକି ତାକୁ ଯଦି ଚୋବେଇକି ବି ଖାଇବେ ତା ସେଇଟା ବି ଭଲ। କିନ୍ତୁ ଦେହକୁ ଭଲ ସେଇ ଜିନିଷ ଟା ଆପଣ ଯଦି କିଛି ତା ବ ବଦଳରେ ନବାକୁ ଚାହୁଁଛନ୍ତି ଚା ବଦଳରେ ବହୁତ ସାରା ଜିନିଷ ଅଛି ଆ। ଆପଣ ଗ୍ରୀନ୍ ଟି ଯୋଉ ଆସୁଛି ଏବେ ତାକୁ ବି ନେଇପାରିବେ କିଛି ଅସୁବିଧା ନାହିଁ। ସେଟା ଦେହ ପାଇଁ ଭଲ ନହେଲେ ଲେମ୍ବୁକୁ ଗରମ ପାଣି ରେ ପକେଇକି ପିଇ ପାରିବେ ତା ପାଇଁ ମୋଟା ପଣ ବି କମାଇ
ହଁ ହଁ ହଁ।
ବହୁତ ପ୍ର ତାର ଜିନିଷ ସକାଳୁ କିନ୍ତୁ ସୁଗାର ବାଲା ଜିନିଷ କିଛି ସକାଳୁ ନବା କଥା ନାହିଁ ମିଠା ଜାତି
ହଁ ହଁ ହଁ ଆପଣଙ୍କ ସହିତ କ ଥାଇକି ବଢିଆ ଜିନିଷ ଜାଣିବାକୁ ମିଳିଲା।
ଆଁ ମତେ ବି ବହୁତ୍ ଭଲ ଲାଗିଲା ଖୁସି ଲାଗିଲା ତମ ସହିତ କଥା ହେଇକି ହଉ। ହଉ ରଖୁଛି ହଁ ହଉ।